ହ୍ୟାଲୋ। ହଁ ଭାଇ।
କଣ କରୁଛନ୍ତି କି?
ହଁ ଭାଇ ମୁଁ ବର୍ତ୍ତମାନ କଣ କି ବାହାରେ ଆସିକି ଟିକେ ସାଇକେଲ ଧରିକି ବୁଲିବାକୁ ବାହାରୁ ଥିଲି ତ ବୁଲାବୁଲି କରିଚି ତ ଗୋଟେ ଜାଗାରେ କଣ କି ଟିକେ ବିଶ୍ରାମ ନଉଛି, ତାପରେ ଯଦି କଁ କି ଭଲ ଲାଗିଲା ପରେ ଆଉ ଥରେ ବଲିବାକୁ ପଳେଇବି। ଆଉ ଭାଇ ଆପଣ?
ଓହୋ ଏମିତି ଖରା ବେଳେ
ନାଇଁ ଭାଇ ଆମ ପଟେ ଏତେ ଖରା ହଉନି। କଅଳିଆ ଖରା ପଡୁଛି ତ ସେଥିପାଇଁ। ନହେଲେ କଣ କି ପ୍ରଚଣ୍ଡ ଖରା ହେଇଥିଲେ ମୁଁ ବର୍ତ୍ତମାନ ଘରେ ହିଁ ବସିଥାନ୍ତି।
ଘର ସେପଟେ ମାନେ ଆପଣ କୋଉ ପଟେ ଯାଇଥାନ୍ତେ?
ଭାଇ ମୁଁ ଗାଁ ରେ ରୁହେ ତ, ଆମ ଗାଁ ପଟେ ଏତେ ଖରା ହୁଏନି।
ବୋଝିଲି ଯେ କୋଉଠି ଗାଁ?
ପର୍ସନାଲ କୋତ୍ସିନ୍ କହିହବନି।
ଓ ହୋ।
ହଁ ଆଉ ଭାଇ ଆପଣ କଣ କରୁଥିଲେ?
କିଛି ନାଇଁ ଆସିଥିଲି ଚିକେନ୍ ପାଇଁ ଆଉ। ଉଠିକି ଅହଁ ଆସିଥିଲି ଚିକେନ୍ ନବା ପାଇଁ।
ହଁ ହଁ ଠିକ୍ ଅଛି। ହଉ ହଉ ଓ ମାନେ କଁ କି ରୋଷେଇ ପାଇଁ ଖାଦ୍ୟ ନେବାକୁ ନେଇଯାଇଥିଲେ?
ଘର ପାଇଁ।
ହଁ ହଁ ଠିକ୍ ଅଛି ଭାଇ। ହଉ ହଉ। ଆଉ ଭାଇ ଆପଣ କଣ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି। ମାନେ କଣ କି ଆପଣଙ୍କ ଦିନ କୁଶଳ ମଙ୍ଗଳ ଚାଲିଛି?
ହଁ ସବୁ ଭଲ ଆଉ।
ହଁ ହଁ ଠିକ୍ ଅଛି।
ଆଉ ହେମିତି କ ସକାଳୁ ସାଇକଲିଂ ଧରିକି ବାହାରିଛନ୍ତି ନା, ଏମିତି ରନିଂ ସାଇକ୍ଲିଂ କରନ୍ତି ଡେଲି?
ହୁଁ ଭାଇ ମୁଁ ଏମିତି କହିବା ଗଲେ କଣ କି ଯେ ମୋର ସକାଳେ ଇଚ୍ଛା ହବ ଯଦି ସକାଳେ କାମରେ ବ୍ୟସ୍ତ ର ଏମିତି ଦିନ ନଅଟାରୁ ଦଶଟା ଭିତରେ ବାହାରିବି। ଆଉ ଏଗାରଟା ବାରଟା ପରେ ହୁଏତ ଇଚ୍ଛା ହୁଏନି, କାହିଁକି ସେତେବେଳକୁ ମାନେ ଦିନ ଦି ପହର ହେବାକୁ ବସିଥାଏ ତ ସେଇ ସମୟରେ କଣ କି ଘରେ ଟିକେ ବିଶ୍ରାମ ନେଇଯାଏ। ତାପରେ ଯେମିତି ସନ୍ଧ୍ୟା ପାଞ୍ଚଟା ଛଅଟା ହବ ସନ୍ଧ୍ୟା ସମୟରେ ପୁଣି ସାଇକେଲିଂରେ ବାହାରିବି। ମାନେ ଯେତିକି ଆମେ ସାଇକେଲ ଚଲେଇକି ନିଜର ମାନେ ଆଣ୍ଠୁ ଆଉ ଗୋଡ କୁ ମାନେ କଣ କି ମାନେ କଣ ଗତିଶୀଳ କରେ ସେତିକି ଆମର ଶରୀରରେ ମାଂସ ପେଶୀ ରକ୍ତ ସଞ୍ଚାଳନ ସଠିକ ଭାବରେ ହବ।
ତ ମାଂସପଖୀ ରକ୍ତ ସଞ୍ଚାଳନ ପାଇଁ ଖାଲି ସାଇକ୍ଲିଂ ଅଲଗା ଜିନିଷ ବି ତ କରିହବ ବିଲବାଡିରେ କାମ ଇଏ ସିଏ
ହଁ ଭାଇ ଆମର କଣ କି ନିଜର କାମ ବି କରୁଛି ମୁଁ କାମ କରୁଛି କିନ୍ତୁ କାମ ରୁ ଫ୍ରି ପାଇଲେ ମୁଁ ସାଇଇେଲିଂ ରେ ଭାଇ ମୋ ଅଭ୍ୟାସ ମାନେ କଁକି ଯୋଉଦିନ ସାଇକେଲ ଚଲେଇବନି ମୋର ଟିକେ ଭଲ ଲାଗେନି ମାନେ କଣ କି ମୁଁ ଦି ଓଳି ସାଇକେଲ ଚଲେଇବା ଟା ମୋ ପାଇଁ ମାନେ କଣ କି ବାଧ୍ୟତା।
ଓହୋ ଏମିତି ଭଲ କଥା ତାହେଲେ।
ହଁ ମାନେ କହଣ କି ସାଇକେଲ ରେ ମୋର ଗୋଟେ କହିବା ଗଲେ କଣ କି ଗୋଟେ ଅତି ନିବିଡ଼ ସମ୍ପର୍କ ହେଇଯାଇଛି। ସେମାନେ ମୋ ସାଇକେଲ ଆଉ ମୁଁ ବହୁତ ଭଲ ମିତ୍ର ଭଳିଆ।
ଏତେ ଭଲ ମିତ୍ର ହେଇଯାଇଛି ଖାଲି ସାଇକଲ ସହିତ ଆଉ କଣ।
ହଁ ସେଇଟା ଆଉ ଭାଇ ଆପଣ କଣ କି ଫ୍ରି ଟାଇମ ରେ କଣ କରନ୍ତି ଯେତେବେଳେ ଆପଣ କଣ କି ଟିକେ ମାନେ ଖାଲିରେ ଥିବ କିଛି କରିବାକୁ ହଉଥିବ?
ମାନେ ପାହାଡ ଫାହାଡ ଚଢିବା ପାଇଁ ନହେଲେ କୋଉଠି ଗୋଟେ ବୁଲିବାକୁ ପଡେଇଯାଉ ଆଉ ଟାଇ ତ ହବି ନାହିଁ ଆଉ କୋଉଠି
ହଁ ନାଇଁ ଭାଇ ବର୍ତ୍ତମାନ ତ କାମ ବ୍ୟସ୍ତରେ ସେଇଟା କଥା କାମ ବ୍ୟସ୍ତରେ ତ କଣ କି ମାନେ ଫ୍ରି ଟାଇମ ମିଳୁନଥିବ ଯେତେବେଳେ ଫ୍ରି ଟାଇମ ହୁଏ ଆପଣ ଏମିତି ପାହାଡ଼ ଚଢିବାକୁ ନହେଲେ କହକୁ ଗଲେ କୋଉ ଏମିତି ମାନେ କୋଁ ଜାଗାରେ ପଡିଆରେ ଏମିତି ଦୌଡିବାକୁ ଆପଣଙ୍କୁ ଭଲ ଲାଗେ।
ହଁ ବୁଲାବୁଲି କରିବାକୁ ପଳେଇ ଯାଉ।
ଅଁ ହଁ ଠିକ ଅଛି ଠିକ ଅଛି ହଉ ଭାଇ। ହଁ ଭାଇ ସାଙ୍ଗସଥି ମଳରେ କହଣ କି ସେମାନେ କହକୁଲେ କଣ କି ଦୌଡ଼ିବେ ଆପଣ ତାଙ୍କହିତ ମିଶି ଦୌଡ଼ିବ ମାନେ କହ ହସ ହ ସେ ଦୌଡ଼ିବାର ଗୋଟେ ମଜା ହିଁ ଅଲଗା ଆଉ ଏକୁଟି ଏକୁଟିଆ ଦୌଡିଲେ କଣ କି ଖାଲି ଟିକେ ମାନ୍ଦା ଲାଗିବ।
ଏକୁଟଆ ଟିକେ ଅସୁବିଧା ହଉ କଣ ଯିବ ଗଉଟା ଯିବି କଣ ବାହାରିବା ପାଇଁ ଇଚ୍ଛା ହବନି।
ହଁ ସେଇଟା ବରା ମାନେ କହ କି ଭାଇ ମନ ସଙ୍କଚ ଲାଗିବ ଟିକେ ଭଲ ଲାଗିବନି କିନ୍ତୁ ସାଙ୍ଗସାଥ ମାନ କଣ କି ଯେତେ ଦୂର ଦୌଡିବା କଥା ଦୌଡିବେ। ତାଙ୍କ ସେତେ ଦୌଡିଲେ ବି କିଛି ଫରକ ପଡିବନି ସାଙ୍ଗ ସାସଥିେ ଅଛନ୍ତି ଆଉ ଅସୁବିଧା କଣ ଅଛି।
ଫରକ କଣ ତାପରେ ରହିଲେ ସେମାନେ ରହିଲେ କହିବ ହଁ ମୁଁ ସେମାନେ ପଳେଇ ଯାଉଥିବେ ରହିଯିବ ହଁ। ସେମାନଙ୍କୁହଲେ ମୁଁ କଣ ରହିିବ ମୁଁ ଆଉ ଟିକେ ଦୋଡ଼ିଦିଏ।
ହୁଁ ହାଁ। ହଁ ଭାଇ ମାନେ କହଣ କି ଏଇଟା ହଉଛି କହଣ କି ଆମ ସାଙ୍ଗସାଥି ମାନଙ୍କ ଭିତରେ ଗୋଟେ ମଜାଳିଆ ଜିନିଷ ମାନେ କଣ କି ପରସ୍ପର ସହ ଟିକେ ପ୍ରତିଯୋଗିତା କରିବ ମାନେ କଣ କି ତ ତୁ କେତେ ମାନେ କଣ କି ସିଏ କେତେ ବାର ଦୌଡି ପାରିବ ଆମେ କେତେ ବାର ଦୌଡି ପାରିବୁ ଯିଏ ରହିଯିବ ସେ କହିବାକୁ ଗଲେ କଣ କି ମାନେ କହଣ କି ଯେ ମାନେ କହଣ କି ଯେ ହାରିବ ଆଉ ଯିଏ କହିବା ଗଲେ କଣ କି ଯେ ଯେତିକି ଦୌଡି ପାରିବ ସେ ଜିତିିବ ଭାଇ କଣ କି ଛୋଟ ମୋଟ ଏଇଟା ଗୋଟେ ହସ ଖୁସିର ସମୟ।
ସାଙ୍ଗସାଥି ଭିତରେ ଗଲେ ହିଁ କାହିଁକି ଗୋଟେ ଜିନିଷ ଟାଇମ ଟା ପଳେଇଯାଏ ନର୍ମାଲ ଏକୁଡିଆ ଗଲେ। ତୁମେ ହେ ଯିବାକୁ ଇଚ୍ଛା ହଉନାହିଁ ଯେ ରହିଯାଅ।
ଠିକ କଥା। ଆଉ ଭାଇ ବର୍ତ୍ତମାନ କଣ କି ଆମର ମାନେ କଣ କି ମାନେ କହ କି ସ ଜନସମାଜରେ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ରୋଗାକ୍ରାନ୍ତ ହଉଛନ୍ତି ତାରପ ତାର କିଛି ସ ମାନେ କଣ କି ଅସୁବିଧା କଣ ଆପଣଙ୍କ ମତାମତ କିଛି ଦେଇପାରିବେ।
ଦେଖ ଗୋଟେ ଜିନିଷ ପଗକ୍ରାନ୍ତ ହବାର କାରଣ ଦେଖନ୍ତୁ ବର୍ତ୍ତମାନ ଲୋକ ଲୋକ କାମ କମ ବସିକି ଅଫିସିଆଲି କାମ ହେଇଗଲା ସବୁ ବସି ବସି କାମ କରୁଛନ୍ତି। କିଛି ଏକ୍ସଟ୍ ଏକ୍ସରସାଇଜ୍ ନାହିଁ ଆଗ ଯେମିତି ବି ଲୋକମାନେ ବିଲରେ ଚାଷ ବାସ ଇଏ ସିଏ ହଣା ହଣି ପାଇଁ ଉଁ ସମୟ ଦଉଥିଲେ ବିଲରେ କି ପରିଶ୍ରମ କାମ କରିଥିଲେ ଆଜ୍ଞା ପରିଶ୍ରମା ନାହିଁ କହାର। ସବୁ ଯାଙ୍କ ସଫ୍ଟ କାମ କରୁ ସବୁ ଯାକ ସଫ୍ଟୱୋର୍ କାମ ସଫ୍ଟୱୋର ଲାଇନ୍ ସବୁ ତ ମାନ କୁହନ୍ତିନି
ହଁ।
ପାଉଡ଼ର ବେବି ହେଇଗଲାଣି।
ଠିକ କଥା କହିଲେ ଭାଇ ମାନେ ବରଂ ବର୍ତ୍ତମାନ ମାନସିକ ପରିଶ୍ରମରେ କାମ କରିବାକୁ ଲୋକ ଯେତିକି ଆଗ୍ରହୀ ହଉଛନ୍ତି ଶାରୀରିକ ପରିଶ୍ରମ ପ୍ରତି ଲୋ ଲୋକମାନେ ସେତିକି ଅନାଗ୍ରହୀ ହେଇଯାନ୍ତି ଆଉ ଶାରୀରିକ ପରିଶ୍ରମ ମାନେ ସମସ୍ତେ କେବଳ ଗୋଟାଏ ଜିନିଷକୁ ବୁଝନ୍ତି ଯେ ଆମେ କେବଳ ଜିମ୍ ଯିବୁ ଆଉ ଡମ୍ବଲ ଉଠେଇବୁ ନଏଲ୍ ତ କହିଆକୁ ଗଲେ ମାନେ କହିଆ ଗଲେ କଁ କି ମାନେ କୟା ଗଲେ କଁ କି ମିଜର ମସ୍ ପାଇ କହିଆ ଗଲେ ବାଇସେପ୍ ମାରିବୁ ଏସବୁ କିତୁ କହିଆକୁ ଗଲେ କଁ କି ଅସଲ କହିଆ ଗଲେ କଁ କି ଶାରୀରିକ ପରିଶ୍ରମ ହଉଚି ବିଲରେ ଯଦି ବିଲରେ ରହିକି ଆମେ ହଳ କରିପାରୁଚୁ ଯଦି କୌଣସି କହିଆକୁ ଗଲେ କଁ କି ଧାନ ବସ୍ତା ଉଠଉଚୁ। କିମ୍ବା କୌଣସି କହିଆ ଗଲେ ଶାରୀରିକ ପରିଶ୍ରମ ଯଦି କହିବା ଗଲେ କଣ କି କାତ ଖୋଳିବା, ମାଟି ପକେଇବା, ଗଛ ଲଗେଇବା। ମାନେ ଯେତିକି ସବୁ କହିଆ ଗଲା ଝାଳ ବୁହା ପରିଶ୍ରମ ବି କୌଣସି ଜିମ୍ ଠୁ କମ୍ ନୁହଁ।
ଜିମ୍ ରେ ଦେ ହାଁ ଜିମ୍ ରେ ଦରଦାମ ଦେଇକି କଥା ତ ଛାଡ଼ନ୍ତୁ ଜିମ୍ ରେ ଯିବ ଯେଦି ତମେ ଗୋଟେ ସେଟା ବି ବନ୍ଦ୍ ଗୋଟେ ବନ୍ଦ ଘର ରହୁଚି ନା।
ହଁ।
ଖୋଲା ଆକାଶ ତଳେ ଯୋଉ ଝାଳ ବହିବ ଆଉ ବନ୍ଦ ଘର ଭିତରେ ଝାଳ ବୋୟ ଆମେ ଜବରଦସ୍ତିଆ ବାହ କରୁଚେ ଝାଳ।
ଠିକ୍ କଥ୍
ଶାରୀରିକ ସା ଯଉ ଗୋଟେ ଜିନିଷ ଜବରଦସ୍ତି କରିବା ଆଉ ଗୋଟେ ଜିନିଷ କରୁଥୁବା ବେଳେ ହବ।
ହଁ ଭାଇ ବଢିଆ କଥା ଆପଣ କହିଲେ। ମାନେ ଭାଇ ବ ହଁ ସେଇଟା ମାନେ କଣ କି ଲୋକଙ୍କୁ ସାଇକେଲ ଚଲାଅ ବଲେ କଁ କି ଲୋକମାନେ ଅନାଗ୍ରହୀ ହେଇଯିବେ କିତୁ କହିଆକୁ ଗଲେ କଁ କି ଜିମ୍ କୁ ଯାଇକି ମାନେ କଁ କି ଦରଦାମ ଦେଇକି ଜିମ୍ ର ସାଇକେଲ ଚଲେଇବାକୁ ଲୋକମାନେ ଆଗ୍ରହୀ ମାନେ କଣ କି ବୁିଲି ବାଲି ସେଇ ସାଇକେଲ ପାଖରେ ହି ପହଞ୍ଚିବେ।
ସବୁ ଜିନିଷ ବୁଲିିବାଲିକି ସେଇ ପଇସା ଦେଇକି ଯାଇଁକି ସେଇ ରୁମ୍ ଭିତରେ ବସିକି ମାନେ ଛୋଟଟେ ଜାଗା ବାହାରେ ବୁଲିକି କାମ କରିପାରିବେନି ଏମାନେ। ଏମାନଙ୍କୁ ଏସି ରୁମ୍ ଏସି ରୁମ୍ ଭିତରେ ସେଇ କାମ କରିବେ ବଟ୍ ତାଙ୍କୁ ଏସି ରୁମ୍ ବଲା ଦରକାର ଯଦି ସେଇ କାମ ବାହାରେ କରୁଚୁ ଏଇ କାମ ବାହାରେ ତମେ ସେଇ ପାଞ୍ଚ କିଲୋମିଟର ସାଇକେଲିଂ ଚଲେଇବ ତମର ଯେତିକ କ୍ୟାଲୋରି ବର୍ଣ୍ଣ ହ ଯେତିକି ତମ ଏନର୍ଜି ଯିବ।
ହଁ।
ସେଇ ଜିମ୍ ଭିତରେ ଯିବ ସେତିକି ବି ଯିବ ନାହିଁ ତା ଦେହରେ।
ଠିକ୍ କଥା ଭାଇ ତାପରେ ନୁହେଁ କି ଖୋଲା ପଡିଆରେ ଖୋଲା ଆକାଶରେ ଏବଂ କହିଆକୁ ଗଲେ ମୁକ୍ତ ପରିବେଶରେ ନିଜର ଶାରୀରିକ ପରିଶ୍ରମ କରିବାରେ ଯେତିକି ଆମକୁ ସତେଜ ଅନୁଭବ ହବ। ଚାରି କୋଠରୀ ଭିତରେ ବନ୍ଦ ହେଇକି ସେଇ ସବୁ ମାନେ କଣ କି ଜି ଜିମ୍ ର ସାମଗ୍ରୀ ଉଠେଇଦେଲେ କିମ୍ବା କହିଆକୁ ଗଲେ ଜିମ ର ସାଇ କେଲ୍ ଚଲଲେ ସେତିକି ଆମକୁ ଖତେଜ୍ ଫି ମାନେ ଅନୁଭବ ଲାଗିବନି ସେ ସବୁ କଣ କି କେବଳ ବ ତମାନ ସମୟରେ ସମସ୍ତଙ୍କର ଯୁବାପିଢ଼ିଙ୍କୁ ଅଭ୍ୟାସ ବୋଲି ଯାଇଛାନ୍ତି। ଯୋଉମାନେ ବିଶେଷତଃ ସହରରେ ରୁହନ୍ତି ସେ ସବୁର କଥା।
ସହରରେ ତ ଓପନ ଜିମ୍ ବହୁ ସାରା ହେଲା ଖୋଲା ଜିମ୍ ପଡିଚି ଯେମିତି କ ସରକାର ସବୁ କରୁଚି ଖୋଲା ଜିମ୍। କେଇ ଲୋକ ସେଠି ବହୁତ୍ କମ୍ ଯାଉଚନ୍ତି ବଟ୍ ଲୋକମାନଙ୍କୁ ଏସି ର ରୁମ୍ ଭିତରେ ଦରକାର ଜିମ୍।
ହଁ ଠିକ୍ କଥା କହିଲେ ଭାଇ ଆଉ ଦ୍ଵିତୀୟ କାରଣ ମୁଁ କହିବି ଭାଇ ମାନେ ଦ୍ଵିତୀୟ କାରଣ ହଉଚି ଆମ ଜନସମାଜରେ କଁ କି ଲୋକମାନଙ୍କର ଖାଦ୍ୟ ପେୟ ଶୈଳୀ ଠିକ୍ ନାହିଁ ମାନେ ଲୋକମାନେ ମ୍ୟା ମାନେ କଁ କି କୌଣସି ପ୍ରକାର ସୁସ୍ଥକର ଏବଂ ସୁଷମ ଖାଦ୍ୟ ଗ୍ରହଣ କରିବା ଅପେକ୍ଷା ଅ ମାନେ କଁ ମାନେ କଁ କି କୌଣସି ପ୍ରକାର ନୁହେ ଅନିହି ଅ ହି ମାନେ କଁ କି ଅହିତକର ଖାଦ୍ୟ ସବୁ ଗ୍ରହଣ କରନ୍ତି ଯେପରି ପିଜା ହଉ ବର୍ ଗର୍ ହଉ କିବା କୌଣସି କୁରୁକୁରି, ଚିପସ୍, ଚକୋଲେଟ କିବା ଯେତିକି ସବୁ ଖାଲି ପାଟି ସୁଆଦ ଖାଦ୍ୟ ଯୋଉଟା କେବଳ କଁ କି ଆ ଟିଫିସିଆଲ କଲର କିମ୍ବା କହିଆକୁ ଗଲେ କଁ କି ପା ଫାକ୍ଟ୍ରିରେ କହିଆକୁ ଗଲେ କଁ କି ସେଇ ମାନେ ଓଭେନ ଭିତରେ ବନା ହେଇଥିବ କିତୁ ସେ ସବୁ ଖାଲି ପାଟି ସ୍ବାଦ ପାଇଁ ଠିକ୍ ଅଛି କିତୁ ଦେହ ପ୍ରତି ସେଇଟା କହଆକୁ ଗଲେ କୌଣସି ବିଷାକ୍ତ ପଦାଥଠୁ କମ୍ ହଇନଥାଏ ଆଉ ତାକୁ ଯଦି ଖାଇବେ
ଦେଖନ୍ତୁ ଏ ଗିଷ୍ଟ ସବୁ ଖାଦ୍ୟ ଭାରତୀୟ ନୁହଁ ଏସବୁ ଖାଦ୍ୟ ହଉଚି ନର୍ଥ ସାଇଟ୍ ର ସେମାନେ ହେଲେ କଣ ତାଙ୍କୁ ସେଠି ଫ୍ରେଶ ପରିବା ମିଳେନି। ତାଙ୍କୁ ଜିନିଷ ସବୁ ଜିନିଷ ଫ୍ରେସ ମିଳେନି ସେଥିପାଇଁ ସେମାନେ ଷ୍ଟକ୍ କରିକି ର ଖନ୍ତି ମଇଦା ଜିନିଷ ଖାଆନ୍ତି ବଟ୍ ଆମ ଭାରତୀୟ ମାନେ ସେ ମଇଦା ଜିନିଷକୁ ଆକ୍ସେପ୍ଟ କରିନେଲେଣି। ଆମର ଯେମିତି ଫ୍ରିଜ ନଥିଲା ଆମର କଣ ଡେଲି ରାନ୍ଧୁ ଆମର ଡେଲି ରାନ୍ଧୁଥିଲେ ଖାଉଥିଲେ।
ଯେତିକି ସଂସ୍କୃତିରେ ଯୋଉମାନେ ସେଇଟା କହିବା ଗଲେ କଣ କି ବାଧ୍ୟତାମୂଳକ ରୂପେ ଖାଆନ୍ତି। ସେଇ ଖାଦ୍ୟ କୁ ଆମ ଭାରତର ଲୋକମାନେ ନିଜ ସଉକ ପାଇଁ ଖାଆନ୍ତି ମାନେ କଣ କି ତାଙ୍କୁ ଲାଗେ ଯେ ଯେ ଆମ ଆମେ ଯଦି କଣ କି ଏସବୁ ଜିନିଷ ଖାଇବୁ ତେବେ ଆମେ କହିବାକୁ ଗଲେ କଣ କି ବିଳାସ ବେସନରେ କଣ କି ଜୀବନ କଟେ। ଯୋଉ ଗୁଡାକୁ ଆମକୁ ଅନୁଭବ ହବ। ଏବଂ ତା ପାଟିକୁ ସ୍ବାଦ କିନ୍ତୁ ସେ ସବୁ କିଛି ନୁହଁ ସେ ସବୁ ହଉଛି ମନର ଜଣେ ଭ୍ରମ। ଅସଲ ସୁଷମ ଖାଦ୍ୟ ହଉଛି ଆମ ଭାରତ ଜାତୀୟ ଖାଦ୍ୟ ମାନେ କଣକି ଆମ ଓଡ଼ିଶାର ଯେମିତି ପ୍ରିୟ ଖାଦ୍ୟ ସମସ୍ତେ କହନ୍ତି ଛତୁଆ, ମାଣ୍ଡିଆ ତାପରେ ପାଳୁଅ ଏସବୁ ଯେତିକି ସବୁ ହିତକର ଖାଦ୍ୟ ନା ଦେହ ପ୍ରତି କୌଣସି କହିବାକୁ ଗଲେ କଣକି ରୋଗ ସୃଷ୍ଟି କରିବ। ନା ଦେହକୁ କେବେ ଦୁର୍ବଳ କରିବ ଏହା ମଧ୍ୟରେ ଅଧିକ ମଜବୁତ୍ ପଣ ଆସିବା ପାଇଁ ବିଭିନ୍ନ ପ୍ରକାର ଭି ଭିଟାମିନ ମଧ୍ୟ ଶରୀରକୁ ଯୋଗାଇଦବ ଏ ସବୁ ଖାଦ୍ୟକୁ ଖାଇବା ଜରୁରୀ। ଆମେ ଭାଇ ଯେତିକି ସୁସ୍ଥ କର ଖାଦ୍ୟ ହଁ।
ଆମ ଓଡିଶାର ଖାଦ୍ୟ ଭାରତର ଖାଦ୍ୟ ଯାଉଛି ବାହାରକୁ ସେମାନେ କଣ ପାର୍ସଲ କରିକି ନେଇକ ଯାଉଛନ୍ତି ଵାହାରେ ବିକ୍ରି ହଉଛି ଆମ ତାଙ୍କ ଖାଦ୍ୟ କେମିତି କଣ ଖାଉଛେ।
ଠିକ କଥା ଆଉ ଭାଇ କଣ କି ବିଭିନ୍ନ ପ୍ରକାର ରୋଗ ପାଇଁ କଣ କି ଆମେ କଥା କଥା କରେ କଣ କି ଔଷଧ ଦୋକାନକୁ ପଳାଉ କିନ୍ତୁ ଔଷଧ ଦୋକାନ ନୁହଁ ନିଜର ପ୍ରାକୃତିକ ରୂପରେ ଘରେ କଣକି ତୁଳସୀ ମହୁ ଅଦା ଏସବୁ କିଛି ରଖିବା କଥା ଯାହାକି କହିବା ଗଲେ କଣ କି ବିଭିନ୍ନ ପ୍ରକାର ତୁଳସୀ ଅନେକ ରୋଗର ପ୍ରତିକାର ମାନେ କଣ କି ହଳଦୀ ବିଭିନ୍ନ ପ୍ରକାର କହିବାକୁଗଲେ ପେଟ ରୋଗରୁ ବଞ୍ଚେଇବ। କିମ୍ବା ଦେହର କୌଣସି ମାନେ କ୍ଷତ ସାର ସେଇଟା କାମରେ ଲାଗିବ ତ ସେଇ ପ୍ରକାର କିଛି ମାନେ କଣ କି ଆମେ ବର୍ତ୍ତମାନ କଣ କି ପ୍ରାକୁ ମାନେ କଣ କି କହ କି ପ୍ରାକୃତିକ ମାନେ କଣ କି ଜିନିଷରୁ ଟିକେ ଦୂରେଇ ଯାଇଯାଇ। କେବଳ କୃତ୍ରିମ ଏବଂ କାରଖାନା ଆରି ଜିନିଷ ପ୍ରତି ଅଧିକ ଆସକ୍ତ ହଉଛୁ।
ସମସ୍ତେ ସେଇ ଜିନିଷ ପ୍ରତି ଆଶକ୍ତ ହେଲେଣି ଯୋଉ ବି ଚାଉଳ ହଉ ଏ ଯେ ଡାଲି ହଉ ସବୁ ଜିନିଷ ଆଗେ କେମିତି ଗାଁରେ ସାଙ୍ଗେ ସାଙ୍ଗେ ବିଲୁରୁ ଆଣୁଥିଲ ଇଏ କରୁଥିଲ ବାଢୁଥିଲ ଇଏ କରି ଖାଉଥିଲ ଏବେ କିଛି ନାଇଁ। ଏବେ ପ୍ୟାକେଟ୍ ବାଲା ସେଇଟାକୁ ବିକି ଦଉଛନ୍ତି ପ୍ୟାକେଟ୍ ବାଲା କିଣିକି ଖାଉଛନ୍ତି।
ଏବେ ଭାଇ କଣ କି ପ୍ରତ୍ୟେକ ଜିନିଷ ଠିକ କଥା ଖାଲି ପ୍ୟାକେଟରେ ହିଁ ବିକ୍ରି ହୁଏ।
ଘଣା ତେଲ ଘଣା ଇଏ କରୁଥିଲ ଏବେ ଯାଇକି ବାହାରୁ ରିଫାଇନ୍
ଠିକ କଥା କହିଲେ ଏବେ। ଆଗରୁ କଣ କି ପ୍ରାକୃତିକ ତେଲକୁ ପେଡିକି ମାନେ କଣ କି ତେଲ ମାନେ କହିବା ଗଲେ କଣ କି ପେଡ଼ିକି ସେଇ ତେଲ ନାଚୁରାଲ ଯେତେବେଳେ ବ୍ୟବହାର କରୁଛୁ ସେଟା ଆମ ଦେହ ପାଇଁ ଏବଂ ଖାଦ୍ୟ ହିତ କର ପାଇଁ ସବୁ କିଛି ବ୍ୟବହାର କରୁ ବ ବର୍ତ୍ତମାନ ଯୋଉ ସବୁ କହିବାକୁ ଗଲେ କଣ କିଛି ତେଲ କେବଳ ଖାଲି ଫ୍ୟାଟ୍ରିରେ ତିଆରି ହଉଛି। ଯୋଉଟାକୁ କହିବାକୁ ଗଲେ କଣ କି ଦେହ ପାଇଁ ବିଲକୁଲ ହିତକର ନୁହଁ ସେଥିପାଇଁ କଣ କି ବେଳେବେଳେ ଯଦି କଣ କି ଭୁଲ ଭାଲ ମାନେ କହ କି ଯଦି କହିବାକୁ ଗଲେ କଣ କି ଅହିତକର ତେଲ ଯଦି କଣ କି ଆମ ବ୍ୟହାର କରୁ ସେଟା କଣ କି ରୋଗ ସୃଷ୍ଟି କରିବାର ମଧ୍ୟ ସମ୍ଭାବନା ରଖୁଛି।
ନେଇ ଯାଉନୁ ତୋ ପାଖକୁ ଗୋଟେ ଆଉ କଣ ଖବର ଆପଣ ଖାଇ ଖାଇବା ପିଇବା ରୋଷେଇବାସ ଘରେ ସବୁ କଣ କରୁଛନ୍ତି?
ବର୍ତ୍ତମାନ ଭାଇ ମତେ ଭୋକ ହଉନି ଯଦି କଣ କିି ଭୋକ ହବ ତ ଆମ ଘରେ ରୋଷେଇ ହେଇଥିଲେ ମୁଁ ଖାଇବାକୁ ଯିବି। ହଁ ହଉ ଭାଇ ମାନେ ଆପଣଙ୍କ ସହ ତ ମତେ କଥା ହେଇକି ବହୁତ ଭଲ ଲାଗିଲା ବର୍ତ୍ତମାନ ରଖୁଛି ଆପଣଙ୍କ ଦିନ ମଙ୍ଗଳମୟ ହଉ।
ଆପଣଙ୍କର ବି ଧନ୍ୟବାଦ।
ଯା